ହଲୋ ଏଇଠି ବାହାରେ ବୁଲୁଥିଲି ଆଉ। ଏଇଠି ବାହାରେ ଥିଲ ପବନଥିଲା ତ ବାହାରେ ଭାତ କ୍ଲି ବଡି ଆଳୁ ତରକାରୀ କା
ଓହୋ କେତେବେଳେ ଖାଇଥିଲୁ?
ମୁ ଏ ବେଡି ସନ୍ଧ୍ୟା ବେଳେ ଖାଇଥିଲି ତ।
ସନ୍ଧ୍ୟା ବେଳେ କ ହାତ ଖାଇଛୁ ମ?
ଏଇଆ
ତ ଭୟସ ଟା କଟୁଚ ଟିକ ନେଟାର୍କରେ ରହି କଥା ହ। ହ୍ୟାଲୋ ହଁ ହଁ ଶୁଣାଗଲା। କଲି ସନ୍ଧ୍ୟି ଆଳକୁମାତ ଖାଇଛୁ।
ଏ ଆମ ପୁଅ ଆସିଥିଲା ତ ମାମୁଁଙ୍କ ପୁଅ ସେ ଖାଇଲା ସନ୍ଧ୍ୟା ବେଳକୁ ଥିଲା ତ ତା ସାଙ୍ଗେ ରୋଷେଇ ଖାଇ ଦେଇେଇଥିଲ ଅଳୁ
ଓହୋ ମୁଁ କିଛି ନାହିଁ ଏଇଠି ଶୋଇଛି ଆଉ ଡ୍ରେସ ହଉଛି କଣ କି ରଜ ପାଇଁ ନେଇକେଇଛୁ? ହ୍ୟାଲୋ ହ୍ୟାଲୋ ତ କଥା ଶୁଣା ଯାଉନି ଟିକେ ନେଟଗିରି ବସ ସେ ଯୋଉ ଆମ ବାରିପଡ ଯୋଉ ଖଟ ନାହିଁ ସେ ଖଟ ରେ କିନା ବସେ ନେଟାର୍ ହେଠିକି ଟାଣିବ।
ଓୋ
ହଁ ହଁ ହଁ ଏବେ ଶୁଣା ଯାଉଛି।
ହୁ ହୁ
କହିଲା ଆ ରଜ ପାଇଁ ଡ୍ରେସ୍ ଆଣିଛ?
ସେଠୁ ସେଠୁ ଆଣିଥିଲି ଏରି।
ଏବେ କୋଉଠି ବସିଛୁ?
ଏବେ ଏଠି ବାହାରେ।
ବାହାରେ ବଲେ ତମ ଘର ଆଡେ ନା ମମ ଘର ଆଡେ?
ନା ନା ଏଠି ମାମାଙ୍କ ଘର ଘର ସାଇଟି ରେପା
ଓ ହୋ ମୁଁ ହେଲା ଆଜି ଏଇନା ଟିକେ ଆଗରୁ କଣ କରୁଥିଲି ଏବେ ମୋର ଗୋଟେ ଏଇନା ସାଙ୍ଗ ଆସିଥିଲା ହେଲା ସାଙ୍ଗ ଆସିଥିଲା ସେ ତା ସାଙ୍ଗରେ ବସିକି କଥା ହେଲି ତାକୁ ଟିକେ ସିମେଇ ତାପ ବନେଇଦେଲି ସେ ସିମେଇ ଖାଇଲା ତାପ ଟିକେ ଫଳ କରିଥିଲି ଫଳ କାଟିକି ତାକୁ ଦେଲି ଖାଇଲା ଏମତି ବସିଥିଲି ସେଠୁ ତ ମନେ ପଡିଲ ମୁଁ କହିଲ ଟିକେ କଲ୍ କରେ କଣ କରୁଛି କଣ ନାଇଁ ଆଉ ରଜ ପାଇଁ କଣ କେମତି ପ୍ରିପାରେସନ ମେହେନ୍ଦି ଫେହେନ୍ଦି ସବୁ ଲଗେଇଲୁଣି?
ନା କିଛି ଲଗେଇନି।
ଆଉ ତତେ ମେହେନ୍ଦୀ କରି ଆସିଚ?
ମତେ ଆସିନି ସେ ଖାଲି ଏମତି ଖାଲି ଯୋଉ ବିନ୍ଦି କରନ୍ତିନି ହାତରେ
ହଁ।
ସେମିତି ଖାଲି ଆଇଛି। ଫୁଲ ଆସିନି
ଓହୋ ଆଉ କେମିତି କଣ ଲଗେଇବୁ କିଏ ଲଗେଇଦବ?
ମୋ ଦିଦି ଆସ ବ ସେ ମନା କଲେ ଆସିବନି ଏଇ କାଲି ଆସ ନିଜ ଯା କରିବା ପଡିବ। ହେଇ ବିନ୍ଦି କରିଦେବି। ନହେଲେ ଦିଦି ଅଛନ୍ତି ଜ୍ୟୋତିଦି ଅଛନ୍ତି ତାଙ୍କୁ କହିଲେ କରିଦେବେ।
ଓହୋ ଭଲ ହେଲା ଆଉ ଯିବୁ ତାଙ୍କ ଘରକୁ ଯିବୁ ନହେଲେ ସେ ତତେ ଲଗେଇଦେବେ ଆଉ
ହଁ।
ହୁଁ। ତମ ଘର ପାଖ ନା ଦୂର? ତାଙ୍କ ଘର
ଏ ପାଖ ନା
ଅ ତାଙ୍କ ଘରକୁ ଯିବୁ ସେ ଲଗେଇଦବ
ହଁ।
ହୁଁ ତାକୁ ଆସି
ଅ ହଁ ତାଙ୍କୁ ଆସିଛ ବୋଧେ
ଓହୋ ଭଲ କଥା ଆଉ ପାଖରେ ତ ଆଉ ରଜ ଟା ଆଉ ଯୋଉ ଯାଇକି କହିବୁ ଲଗେଇଦବା ପାଇଁ ଲଗେଇଦବ ଆଉ ଆଉ କଣ କୁଆଡେ ବୁଲାବୁଲି କରିବା ପ୍ଲାନ କଣ?
ବୁଲାବୁଲି ଏମତି କିଛି ନାହିଁ ଏମତି ବର୍ଷା ସେ ମେଘୁଆ ଦେଖଉଚି କୁଆଡେ ଯାଇ ହଉନି
ଓହୋ। କାଲି ପାଇଁ କିଛି କିଛି ପ୍ଲାନ ନାହିଁ ତାହାଲେ
ଏ କାଲି ନା
ଦୋଳି?
ଦୋଳି ଦେଖ ଅଜା ଘର ସାହିର ଅଛି ତ ତାଙ୍କୁ କହିଛି ଆମ ସାଇରେ ତ ଏମତି କରୁନାହାନ୍ତି ଦୋଳି।
ଓହୋ।
ପୁଣି ମାଉସୀ ଘରଠି କି ବି ମାଉସୀ କୁ ବି ଅଟକେଇ କି ଯିବାର ଅଛି ତାଙ୍କର ସେପଟେ ଦୋଳି କରୁଛନ୍ତି ନହେଲେ ତାଙ୍କର ସେ ପୋଖରୀ ଗୋଟେ ଅଛି ଦୋଳି ସେଠି ଯାଇ ଖେଳି କି ଆସିବ
ଓହୋ ମୁଁ ବି ଭାବୁଥିଲି କାହିଁକି ନା ଆମର ତ ଏପଟେ କେହି କୋଠେ ଦୋଳି କରୁନାହାନ୍ତି ଭାବୁଥିଲି ତମ ଘର ଆଡେ ଯିବି ବୋଲି।
ଓହୋ ଆସିବ ନହେଲେ ଆସିବ ନହେଲେ ଯିବା ଆଜି ଯାଇ କି ଦୋଳି ଖେଳିକି ଆସିବାହାରି ନହଲେ ନୂଆ ସାହି ଯାଇକି ଦୋଳି ଖେଳିକି ଆସିବା ହାରି
ମତେ ଦେଖୁନ କୁହନ୍ତି କୁଆଡେ ତ ଯିବାକୁ ଭଲ ଭଲ ନୁହଁ ଆଉ ଦେଖିବା ଆଉ ଦେଖିଆ ହଉ ଯଦି ଯିବି ଗଲେ ହଉଛି ମତେ ନେଇକିନାହି ଯିବ ଯୋଉଠି ଦୋଳି ହଉଛି ଆଉ।
ହଉ ହଉ ଆଉ ରଜା ପାଇଁ କଣ ଆଣିଛ ଡ୍ରେସ
ରଜ ପାଇଁ କିଛି ମୁଁ ଡ୍ରେସ ଆଣିନି ନା ଗୋଟେ ମୋର ସାଙ୍ଗଟା ଗଲା ମାର୍କେଟ ବିଲଡିଂ ଯାଇଛି। ମାର୍କେଟ ବିଲଡିଂ ଯାଇଚି ତାକୁ ଏଇନା କହିଛୁ ଗୋଟେ କୁର୍ତ୍ତି ଆଣିବା ପାଇଁ ତୋ ପାଖରେ ଧଳା ପ୍ୟାଣ୍ଟ ହବ କି
ଆ ହଁ ଅଛି।
ତୁ ମାନେ କଣ ପିନ୍ଧିବୁ ନା କ ରଜରେ ସେଇଟା।
ଏନା
ଓହୋ ତୁ ସବୁ ତୋର ସମାନ ଅଛି ତ ମତେ ଟିକେ ଧଳା ପ୍ୟାଣ୍ଟ ଦବୁ ତ
ହଉ
ହଁ ମୁଁ ଆଉ ଧଳା ପ୍ୟାଣ୍ଟ ଡାଣ ବୋଲି କହୁଥିଲି ମୋର ଆଉ ମନ ନାହିଁ ଭୁବନେଶ୍ଵରରେ ରହିଯାଇଛି ଖାଲିରେ କଣ? ପଇସ ଦେଇ କେଉ କିଣଆଣିି ବି ତଟା ପିନ୍ଦ ବି ଟିକ ହଁ ପିନ୍ଧେ ବି ନେଇକି ଆଉ ଆଉ କିଛି ନାହିଁ ତୁ କଣ ତିନି ଦିନ ପାଇଁ ତିନିଟା ଡ୍ରେସ ଆଣିଛୁ ନା ଗୋଟେ ଆଣିଛୁ
ହଁ ଗୋଟେ ସେମିତି କିଣିକି ଅଣିଛି ଆଉ ମାଉସୀ ବି ଥିଲା ତ ଅଛି ଏଗୁଡା ଆଉ
ଓହୋ କେତେଟା ତମ ଆଉ ସେଠ୍ରରେସ୍ ଦେଇଥିଲା
ମାଉସୀ ଏମିତି ଦି ତିନି ହଳ ଦେଇଛି ଆଉ ସେ ପିନ୍ଧଖଥିଲା ତ ସେ ଏବେ ପିନ୍ଧିବନି ସେଥିପାଇଁ ହେଲା ନେଇଚ ସେଇ ପୁଣି ଟିକେ ମୋଟା ହେଇଗଲାଣି ନା
ଓହୋ ତୁ ପତଲା ଅଛୁ ନା ଆଉ ଭଲ ସୁବିଧା ଘରର ସାନ ଝିଅ ହେଲେ ସ ସୁବିଧା ଆଉ ରାଜରାଥ ରାତି ଆଜି ରାତି ଖାଇବା କିଛି ନାହିଁ ସେ ଆମର ଗାଁରେ କିନା ଜଣଙ୍କର ଗୋଟେ ଛୋଟ ଛୁଆ ହେଇଥିଲା ହେଲା ତ ଛୋଟ ଛୁଆଟା ଯୋଉ ହେଇଛି ତାଙ୍କର ସବୁ ଭୋଜି ଭୋଜି ଆଜି ସବୁ କରିଛନ୍ତି ତ ଭୋଜି କରିଛନ୍ତି ସମସ୍ତେ ଘରେ ନା ଭୋଜି ଖାଇବା ପାଇଁ ଯିବେ ତ ମୋ ବି ଯ ଭୋଜି ନେଇକି ଆସିବ ବୋଧେ ନେଇକି ଆସିଲେ ମୁଁ ବି ଟିକେ ଖାଇଦେବି ଆଉ ଆଉ ହଉଛି ଆଉ କଣ ଆଉ କିଛି ନାହିଁ ଭୋଜି ଟା ଯାହା ଖାଇବାକୁ ଯିବି ଆଉ ତମର କଣ ରୋଷେଇ ଅଛି କଥାଟା କଟଟୁଝ ଦରଲ
ତର ହ ସ
ହଁ ଟିକେ ଟିକେ ମ ହଁ ହ ଏବେ ଏବେ ଶୁଣା ହଉଛି ମଝିରେ କଣ ହଉଛି ନା ଟିକେ ଟିକେ କଟି ଯାଉଛି ନେଟୱାର୍ ଟା
ଏ ସେ ମୋ ପିଇସାକ ଆସୁଛନ୍ତି ତ ସେ ଆଣିଥିଲା ଆଣିଥିଲା ତାଙ୍କୁ ତାଙ୍କ ଘରୁ ବରା କରିବା ପାଇଁ ଧରିକି ଆସିଥିଲା। ଆଉ ଟିକେ ହେଲେ। ପରୀକ୍ଷାବ ଆଉ
ଓହୋ ଭଲ ରଜ ପାଇଁ କଣ ସବୁ ଆସିୁଛନ୍ତି ନା କଣ?
ରଜ ପାଇଁ ହଁ ସେମିତି ଆଉ ବୁଲି ବୁଲି ହେଇକି ଯିବି ଆଉ
ଓ ରହିବେ ଏବେ ନା କଣ?
ଅ ରହିବ ବଲେ ବଡପ ନା। ହଁ କେତେବେଳେ କେମିତି? କାମ ପିଲେ ଆସୁଛନ୍ତି ଆଉ ଆ
ହଁ ମୁଁ ଆଉ କଣ ଆଉ ଆଜିକାଲି ତ ଦେଖୁଛୁ ବ୍ୟସ୍ତ ଜୀବନ।
ସେଟ ଆସୁଛନ୍ତି ତାଙ୍କ ଘର ଲାଗି ଯାଉଛନ୍ତି ଏଠି ଘର କାମ ଯବୁ
ଓହୋ କିଏ କିଏ ହଉଛି ତାଙ୍କ ଘରେ ଅଛନ୍ତି କି ଆଜ୍ଞା
ସେ ଭାଇ ଅଛି ସେ ପିସ୍ ଅଛନ୍ତି। ତାପରେ ଭାଇବେ ବା ଥିଲା ବର୍ଷେ ହେଲା ବାଲି ହେଗଲାଣି ସେ ଭାଉତ ଅଛନ୍ତି ଆଉ ସେ ତାଙ୍କ ଶାଶୁ ଶ୍ୱଶୁର ଯାହା ବି ଅଛନ୍ତି। ହୁଁ।
ଓହୋ ଭଲ ଆଉ। ଆଉ ବାବୁ କଥା କଣ?
ବାବୁ ହସୁ ଯାଇଥିଲା ଏବେ ଖେଳିବାକୁ ଏବେ ଆସୁଚି। ଚାଲ କଣ ମ୍ୟାଚ ଅଛି ଏଇ ଆମ ସ୍କୁଲ ପଢିବାକୁ ହାଇ ସ୍କୁଲ ପଢଆକୁ
ଓହୋ ଭଲ ଆଉ। ଏଇ ସେଇଟା ତ ଗୋଟେ ଗଟେ ମଜା ଆଉ ଖେଳ ବୁଲ
ମ୍ୟାଚ ଅଛି ଯାଇଛନ୍ତି ଚର୍ଷି କିଣିବାକୁ ସବୁ ଯାଇଥିଲେ ତ ସାର୍ ଘର ମିଶ ଯଥିଲେ କଲେ ସ୍କୁଲ ଧରିକି ଆସିବାକୁ
ଓହୋ ବାବୁ ବି କ୍ରିକେଟ ଖେଳିକ
ସନ୍ଧ୍ୟା
ଆଉ ଜର୍ସି ଯେ ଯ ସିନା ଖେଳୁଥିବ ତାକୁ ଜର୍ସି ଦିଅନ୍ତି।
ସେମାନେ ଗାଁ ପିଲା ହେ ସେ ଗୋଟରେ ଇଏ କରୁଛନ୍ତି ନା ଆଉ ମେହେନ୍ଦୀ ଆଣିନି ଆଉ ଟିକେ ହେଲେ ବାବୁ ଗୋଟେ ଦେଖିଲା ଆଣିବ ନହେଲେ ମୁଁ ଯିବ ନିଜେ ଧରିକି ଆସିବି ଆଉ
ଓହୋ ତୋ କଣ ଘର ପାଖରେ ଦୋକାନ ଅଛି କି?
ହଁ ଘର ପାଖରେ ରୋଡ ସାଇଡରେ ତ ସେ ଗୋଟେ ରୋଡ ଫଣ୍ଟ ଗୋଟେ ସେ ସାମ୍ନାରେ ଗୋଟେ ଅଛି। କେତର ବଟେ ଗୋଟେ ଅଛି।
ଆଗରୁ ତମର ବିକୁଥିଲା ନା
ହଁ ଏ ବଉ ଆଣୁୁ
କଣ ପାଇଁ?
ଏ ସେଲ ହଉନି ସେମିତି ଆଉ ଚୁଡଗା ନଷ୍ଟ ହେଇଯିବ ଅଥାରେ ଅଧିକ ଆଣିକି ରଖିଲେ କେଥେ ଆଉ
ଚୁଡି ଅଛି କି ନଉଛି ନା ନଉନି
ହେମିତି କେତେଟା କେତେବେଳେ କିଏ ଆସିକି ଦେଖିଲେନ ନେଇକି ଯଉଛି।
ଓହୋ ଦେଖିବା ଆଉ ହବ ଯଦି ମୁଁ ଗଲେ ଗାଁକୁ ନେବି ଯାଇକି ଆଉ
ହଁ ହ
ଝିଅ ମାନ ବି ଚୁଡି ଅଛି ତ
ଅ ହଁ ଥିଲା ଯେ ଏବେ ଅଛି କି ନାଇଁ କଣ କି ମୁଁ ଦେଖିନି ଆଉ
ଦେଖିକି ମତେ ଟିକେ ଜଣେଇବୁ ତ ଦେଖିବାକୁ ଗଲେ ନହେଲେ କୋଉ କୋଉ କଲର ଅଛି କଣ ଅଛି ଟିକେ ମତେ ଫଟୋ ପଠେଇବୁ ନହେଲେ
ହଁ। ଆଉ କାଲି ସବୁ ଅଲତାା ଫଲତାା ସବୁ ଲଗେଇକି ବାହାରିବ
ହଁ ମୁଁ ଯିବି ତ ଆଉ ଗାଁକୁ ଗଲି ଦେଖା ରିବିନି ତ ସାଙ୍ଗରେ ହଁ କାଲି ଆଡକୁ ଯିବି ଗାଁକୁ ଗାଁକୁ ଗଲେ।
ଆଉ ସେପଟେ କେମିତି ଘରେ ଅ ଯା ହଁ ସିଏ ବି ଆସିବ।
ଏଇଠି ଭଲଚ ଯାହାହେଲେ ବି ଗାଁ ଟା ଗାଁ ନା ଆଉ ରଜ ହଉଚ ଗାଁ ରେ। ଯେତେ ବାହାରେ ହେଲେ ବି ହଉଛି ରଜ ହଉଛି ଗାଁରେ ସେଲିବ୍ରେଟ କରିବ।
ହୁଁ ହୁଁ ଭୁବନେଶ୍୍ୱରରେ ଯରେ ସବୁ ଗୋଟେ। ସେ ଗୋଟେ ଜାଗାରେ ଏମତି ମୋତ୍ସ ପ୍ରିୟା କରନ୍ତୁ ନା।
ହଁ କରନ୍ତି ଯେ ମୁଁ ହଉଛି ଗାଁକୁ ତ ଯିବି ଆଉ ତାପରେ ବି ଏମତି। ମୋର ଖାଲି ଛୁଟି ନାହିଁ ଅଫିସ।
ଓହୋ କ ରଜରେ ଏ ଛୁଟି ନାହିଁ
ନା ବା ଏମ ଏନ୍ ସ କମ୍ପାନୀ ଗୁଡାକରେ ଆଉ ରଜରେ ଛୁ ଡବଲ ପେ ଡବଲ ପେ ଖାଲି ତାଙ୍କର ଅଛି ଛୁଟି କିଛି ନାହିଁ ଆଉ ହୁଁ
ହଁ
ଆଉ କଣ ହଉଛି ଆଜି ରାତିରେ ତ ଖାଇବା ପିବା ପୁରା ଫିକ ହ ସବୁ ସବୁ ଠିକ ଠାକ୍ ନା ହୁଁ ହୁଁ ଭଲ କଥା ଭଲ ଖାଇକି ରଜ ଏଞ୍ଜୟ କରିବୁ ମଜା ମସ୍ତି କରିବୁ
ହଁ ତମେ ଆସଥିଲେ ବି ଗାଁହାରେ କରିବନି
ହଁ ମୁଁ ତ ଯିବି ଆଉ ମୁଁ ଗଲେ କରିବା ଆଉ
ହୁଁ
ହସୁଣେ ମୋ ବୋଉ ମତେ ଡାକିଲାଣି ମୁଁ ତତେ ରଖୁଛି ମ ତ କରିବି ପଛ ହେଲା କାଲି ଗଲେ ଦେଖାହବା ଠିକ ଅଛି ହ ହଉ
ଦେଟଲେ ହେଲୋ